ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଝିଅ କଣ କରୁଥିଲୁ।
ଏଇଠେ ବସିଛି ଆଉ।
ଆଉ ପାଠ ପଢ଼ା ପୁଢ଼ି।
ହଁ ଏଇନା ଚାଲିଛି ସେମିତି ଆଉ।
ଓହୋ ଆଉ ତ ପଢାପୁଢି ଏବେ କଣ। ନା ନା ଛୁଆ ପାଠ ପାଠ ପଢୁଛନ୍ତି ପାଠ ପଢି ସାରିଲେ ଯିବି ରୁଟି ବନେଇବି। ତାପରେ ଯାଇକିନା ଛୁଆଙ୍କୁ ଦେଇଦେବି ଆଉ ଯେ ନଅଟା ସାଢ଼େ ନଅଟା ରେ ସେ ଛୁଆ ଖାଇବେ।
ଓହୋ।
ଆଉ ଆଉ ତମର ଭାଇ ସି କଣ କରୁଛି ଏଇନେ।
ପୁଅ ବୋଧେ ଏବେ କଣ କରୁଥିବ। ହେଟା କୁଆଡେ ଯାଇଛି ଗେମ୍ ଖେଳିବୋଧେ ହେଟା ନାହିଁ ଘରେ।
ଅ ହଁ ଆଉ ପାଠ ପଢ଼ା ପୁଣି ଆଡ଼ମିସନ କଣ ୟା ପରେ ପଢ଼ିବୁ।
ହଁ ମୁଁ ଭାବୁଥିଲେ ଏମ୍ ବିଏ କରିବା ପାଇଁ ଜବ୍ କରିଲି।
ଏମ୍ ବିଏ ହଁ ଏମ୍ ବିଏ କରିବୁନି ଆଉ କଣ କରିବୁ ବା।
ଏମ କମ କରିବି ପା ଆଉ କଣ କରିବି ଏଇ ଆମ କଲେଜ ରେ କରିବି ଆଉ।
ଆଉ ତମ କଲେଜରେ ଏମ କମ୍ ଅଛି କି?
ହୁଁ। ଏବେ ବାହା ହେଇଛି ଏଇ କେତେ ବର୍ଷ ହେଲାଣି ଖାଇବା ନାହିଁ ଏଇନା ନୁହେଁ।
ନାଇଁ ଏମ କମ୍ ଟା ଏବେ କଲେଜ ରେ ହେଇଛି ନା ଆଗରୁ ହେଇଥିଲା।
ନାଇଁ ଆଗରୁ ମୁଁ ଏବେ ତିନି ଚାରି ବର୍ଷ ହେଲା ଆମେ ବି ଜାଣିନଥିଲୁ ଆମକୁ ସାର କହିଲାଠୁ ଆମେ ଜାଣିଲୁ। ଥରେ ସାର୍ କହିଲେ ଯିଏ କିଛି ବାହାରକୁ ବି ଯିବାକୁ ଚାହୁଁନି କିଛି କୁଆଡେ କାହାକୁ ଛାଡୁନାହାନ୍ତି। ଯିଏ ବି ଏଇଟା ଘରେ ବସିକି ଡିଷ୍ଟାନ୍ସ ରେ କରିପାରିବା।
ହଁ ହଁ ଠିକ କଥା ଆଉ।
ଆମକୁ ସାର୍ କହିଲାଠୁ ଏଠୁ ମୁଁ ମୋର ଗୋଟେ ସାଙ୍ଗ ଟେ ମଧୁ ତାଙ୍କୁ ତା ଘର ଲୋକ ହେଠୁ ଛାଡି ଲେନି ଆଉ। ତ ସିଏ ହେଠୁ କହିଲା ମତେ। ମତେ ଏଇଠୁ କହିଲା କହିଲା ଆଉ ମୁଁ ଏମିତି କରିବି ତୁ ଯଦି କରିବୁ ମତେ କହିବୁ। ମୁଁ କହିଲି ହଉ ଦେଖିବା ମୁଁ ଏଠେ ଘରେ କହିଲି ଏମ୍ ବିଏ କରିବା ପାଇଁ ଯେ ତାପରେ।
ହଁ ଭଲ କଥା ଅଧିକି ନାଉ ହଁ।
ଆ ଏ ଘରେ ବହି ଏଥିରେ ରିଲେଟେଡ୍ ଅଛି ସେ ଘରେ ଆସିକି ଦେଇଦେବେ।
ହଁ କି ତାହେଲେ ଭଲ ସୁବିଧା ଅଛି କାଇଁ ପଢିବନି ହଁ।
ଆଡ୍ରେସ ଦେଲେ ତମକୁ ଆସିକି ତମ ଘରେ ଦେଇ ଦେଇକି ବହି ଯିବେ। ଆଉ ବହି ମୁଁ ପଚାରିଥିଲି ସାର୍ ଙ୍କୁ ସ ରହି କହିଲେ ଆଉ ସା ଏକ୍ସଟ୍ରା କିଛି ପଇସା ନାହିଁ ଆ ବହି ପାଇଁ ଯେମିତି ଏକ୍ସଟ୍ରା କିଣିବାକୁ ପଡୁଚି। ସାର କହିଲେ ନାହିଁ ହେତିକିରେ ହେଇଯିବ।
ଓହୋ ହୋଉ ଠିକ୍ ଅଛି ଭଲ ତାହେଲେ।
ଡିଷ୍ଟାନ୍ସରେ ଅଛି ଆଉ ଘରେ ପଢିକି ଏକ୍ସାମ ଦବ କାଳେ।
ଘରେ ଓହୋ ଖାଲି ଘରେ ପଢିବ ଏକ୍ସାମ ଦବ।
ହୁଁ ଏକ୍ସାମ ଦେଇଯିବ ଖାଲି ସେଣ୍ଟରକୁୁ।
ଓହୋ ସେଣ୍ଟର ତମର କୋଉଠି ପଡିବ ପୁଣି?
ଏଇଠେ ହିଁ ପଡୁଚି ଯୋଉମାନେ ବାହାରୁ ସେଇଟା ଗୋଟେ ଅଛି ଇ-ଇଗନୋ ଗୋଟେ ୟୁନିଭର୍ସିଟି ଅଛି ଯେମିତି ଦିଲ୍ଲୀ। ଇ ତ ସେଇଟା ସେଇଟା ଚାରିଆଡେ ସବୁ ତାର ଶାଖା ପ୍ରଶାଖା ବ୍ରାଞ୍ଚ ଅଛି ଯେମିତି ଆମର ଏଇଠେ ହୁଏ ଯୋଉମାନେ କରିଚନ୍ତି ବାହାରୁ ବି ସେମାନେ ଅନୁଗୁଳ ଆଡୁ ଆସନ୍ତି ଏଠିକି ଦବା ପାଇଁ।
ଓହୋ।
ଏଇଠେ ହିଁ ହୁଏ ଆମର।
ଓ ତମର ସେଇଠି ବି ହୁଏ ଆଉ କଲ୍ ଓହୋ ତାହେଲେ କଲେଜ ଆଉ ଯିବା ପାଇଁ ପଡିବନ।
ନା ଘରେ ତମକୁ ବହି ଦେଇ ସେଥିରେ ଏ ଆଣିକି ଦେଇଦେବେ ଘରେ।
ତମେ ଘରେ ପଢିବ ଆଉ ହଁ ହଁ ହଁ ହଁ ଠିକ୍ ଅଛି ଭଲ ତାହେଲେ। ଖାଲି ଏକ୍ସାମ ଦେଇଯିବ ଆଉ।
ହୁଁଁ।
ଆଉ ଖାଇବା ପିଇବା କେତେବେଳେ ନା ଆଉ ଟିକେ ଗଲେ?
ଏ ଆଉ ଟିକେ ଗଲା ଦଶଟା ବେଳକୁ ଖାଇବୁ ଆଉ।
ଉଁ ହୁଁ ଘରେ ଆଉ ସବୁ କିଏ ଅଛନ୍ତି?
ଘରେ ସମସ୍ତେ
ଓହୋ ଆମ୍ ଆ ବୁଢିମା?
ମା ବୋଧେ ଶୋଇବାକୁ ପଳେଇଲାଣି।
ଓହୋ।
ଏଇନା ଥିଲା ଏଇନା ପ
ହଁ ତାଙ୍କ ଦେହ ମଝିରେ ଖରାପ ଥିଲା ନା ଏବେ କେମିତି ଅଛନ୍ତି? ଭଲ ଅଛନ୍ତି।
ହୁଁ ଏଇନା ବସିଥିଲା ଟିଭି ଦେଖୁ ଥିଲା ଗଲା ବୋଧେ ପୁ ମୋ ରୁମରୁ ଯାଇଚି ବୋଧେ ଶୋଇବାକୁ।
ଆଉ ବର୍ଷା ହୋଉଚି ନା ନାଇଁ?
ହୁଁ ବର୍ଷା ହୋଉଥିଲା ଏଇନା ଟିକେ ଟିକେ ଏଇନା ଛାଡି ଯାଇଚି। କାଲି ରାତିରେ ବର୍ଷା ହେଲା।
ଆମର ତ ଇଆଡେ ଏତେ ବର୍ଷା ଯେ କାଲି ଲାଇନ୍ ପଳେଇଥିଲା ଘଡଘଡି ବର୍ଷା ଆସ ରଣସ୍ କ୍ଷେତ୍ର ବାହାରୁଥିବ ଆମ ପାଖ ହ ଆମର ରାତି ସାରା ଏଠି ବର୍ଷା ଆ ସରଣ ଶ୍ରୀକ୍ଷେତ୍ର ମନ୍ଦିର ବାହାରୁଥିଲୁ ଯିବା ପାଇଁ ଯେ ପାଖ ମନ୍ଦିର ଆଉ ଯାଇ ହେଲାନି ଏତେ ବର୍ଷା ଯେ।
ଓ ହୋ।
ଆଉ ରାତି ରୋଷେଇ ମାମା କରିଥିବ।
ହୁଁ ମୁଁ ମ୍ୟାଗି କରିଥିଲି ଖାଇଲୁ ସମସ୍ତେ ହେଡୁ ଓ ବାବା କାଟିଦେଲେ ନା କଣ ତାପ୍ ରେ ମାମା କଲା ଆଉ।
ଓହୋ। ଆଉ ତମ ମାମାର କଣ ହାତ ନା କଣ ଖରାପେ ହେଇଥିଲା ତମ ମାମର ପା ଭଲ ହେଲାଣି।
ହଁ। ହଁ ଆଉଥରେ ଯାଇଥିଲା ପୁଣି ଅପ୍ରେସନ୍ କରାହେଲା ହେଠୁ ଆଉ ୟା ପରେ ଆଜି ବି ଯାଇଥିଲା। ଦେଖାହଲା ହେଠୁ ଟିକେ ସାର୍ କଣ କହିଲେ ଆଉ ମୁଁ ଜାଣିନି ସେଠୁ। ଭଲ ହେଇଯିବ ବୋଧେ ଆଉ ଦଶ୍ ପନ୍ଦର ଦିନ୍ ଟାଇମ୍ ଦେଇଛନ୍ତି।
ଓହୋ ହଁ ହଁ ଅପ୍ରେସନ୍ ଜିନିଷ ମାନେ ତ ଯାହେଲେ ଟିକେ ଟାଇମ୍ ଲାଗିବ।
ହଁ ହୋ।
ଅପ୍ରେସନ୍ ଜିନ୍ଷଟା କଟା ଜିନ୍ସ ଟା ନା।
ହୁଁ।
ହ୍ୟାଲୋ। କଟିଗଲା କି କଟିଗଲା ଆଉ କା କାହା ପାଟ୍ ଟି ଶୁଭୁଚି ଘରେ ଆଉ କିଏ ଅଛନ୍ତି କି ପାଟି ଶୁଭୁଛି।
ହଁ ଘରେ ସମସ୍ତେ ବାବା ମାମା ଦାଦା ଖୁଡି ଆଉ ଆଉ ମୋ ଭାଇ ତିନି ଜଣ ମା
ଅ ଶୁ ମ ଅ ହୋ। ଆମର ତେ ଛୁଆଙ୍କର ପାଠ ପଢା ସର୍ନି ଆଉ ରୋଷେଇ କଣ ରୋଷେଇ ପୁଣି ଏଇନା କରିଯିବେ।
ଓହୋ।
ଆଉ ଛୁଆତେ ନାଇଁ ଖାଲି ତୁ ମାନେ ତର୍କାରୀ ବନେଇ ଦେଇଚି ଆଉ ଗଲେ ଖାଲି ରୁ ଅ ଟା ଚକଡ଼ା ହେଇଚି ରୁଟି ବନେଇକିନା ଛୁଆଙ୍କୁ ଆଗ ଦେଇଦେବେ ଛୁଆ ଖାଇଲା ପରେ ବଡ଼ ମଣିଷ ତାପରେ ବଡ଼ ଲୋକ ଖାଇବେ ଆଉ।
ଓଁ ହୋ।
ଆମ ପୁଅ ଝିଅ ତ ଖାଲି ମୋବାଇଲି କି ଅନେଇଛନ୍ତି ମୁଁ କେତେବେଳେ ମୋବାଇଲ ଟା ଥୋଇବି ସେ ନେବେ ଆଉ।
ସମସ୍ତେ ବି ସେଇଆ ଆଉ।
ହଁ ସବୁଠି ସେୟା ମୋବାଇଲ୍ ପାଇଁ ଛୁଆ ବାୟା।
ଏଇନା ପଢୁଚନ୍ତି।
ହଁ ଏବେ ପଢୁଛନ୍ତି ଝିଅ ତାର ଟେ କଣ ହୋମ୍ୱାର୍କ ଥିଲା ସେ କର୍ସାରିଲାଣି। ଆଉ ପୁଅଟା ବି ହୋମ୍ୱାର୍କ କରୁଛି ଛୋଟ ପିଲାଟା ନା ତା ପାଖରେ ନ ବସିଲେ ସେ ଟିକେ ଏକର ହେକର ହବ। ତେଣୁକରି ତା ପାଖରେ ଟିକେ ବସିବା ପାଇଁ ପଡୁଛି।
ହୁଁ ହୁଁ।
ଆଉ ତମ ଭାଇ ସିଏ ଭାଇ ସିଏ କଣ ପଢ଼ୁଚି ପ୍ଲସ୍ ଟୁ ପଢ଼ୁଚି ନା କଣ ପଢ଼ୁଚି।
ହଁ ପ୍ଲଶ୍ ଟୁ ଆର୍ଟସ୍ ଏବେ ସେକେଣ୍ଡ ଇୟର୍ ହବ ଏଇଟା।
ଓହୋ ଆଠ ସେକେ ଓହୋ ତାର ସେକେଣ୍ଡ ୟର୍। ତ ମତେ ବି ଟେକୁ ହଁ ହଁ ଛୁଆ ମା।
ଯାଇଥିଲେ ନାଇଁ କଟିନି। ନେଟ୍ରୁ କ୍ ଇଶୁ ହଉଚୀ ତ ସ ସବୁନି ଏଇଥିପାଇଁ।
ହଁ ହଁ ହଁ। ଆଉ ର ରଥଯାତ୍ରା ବସିକି ପୁରୀ ନା ନାଇଁ।
ଦେଖିବା ଆଉ ଘରେ ଯଦି କିଏ ଗଲେ ଯିବା ଆଉ।
ରଥଯାତ୍ରା ଆମ ଛୁଆ ଚିଲେ ଯିଦି କରୁଛନ୍ତି ରଥଯାତ୍ରାକୁୁ ଯିବା ଆରେ ଏତେ ଭିଡରେ ତମେ ଯିବ କିଛି ତ ଦେଖିପାରିବନି କଣ ଦେଖିବ ଠାକୁରଙ୍କୁ ଦେଖିବ। ଏତେ ଭିଡ ଛୋଟ ଛୁଆ ବଡ ପିଲା ହେଇଚନ୍ତି ନାଇଁ ଠେଲି ପିଲି ନା ଭିତରେ ପସିବା ଦେଖିବା।
ତ ବହୁତ ରିସ୍କି ଗଲେ ବି ବହୁତ ରିସ୍କି ଗହଳିକୁ ଯଦି ଟିକେ କଣ ଗୋଡ ଖସିଗଲା ଗଳି ପଡିଲା ସରିଲା।
ସରିଲା ହଁ, ରଥଯାତ୍ରା ତ ବହୁତ ରିସ୍କ ଭିଡ଼ ଏତେ ଇଏରେ ବି ଯିବା କଥା ନୁହଁ। ଏ ଛୁଆ ଖାଲି ଜିଦି କରୁଛନ୍ତି ବୋଲି ଦେଖିବା ହେତେ ବଳସିକି।
ଯୋଉଠି ରହିବ ସେଠି ଲଜରେ ଛିଡାଇକି ସବୁ ଦେଖିବ ଦେଖିବ ଆଉ ତଳକୁ ଓହ୍ଲେଇବା ତ ପୁରା ଛାଡ।
ହଁ, ହଁ, ହଁ ବହୁତ ରିସ୍କ ନା?
ହଁ।
ଆଉ ତମ ଗାଁରୁ ଆଉ ସବୁ କିଏ ପିଲାମାନେ ସବୁ ଯାଉଛନ୍ତି କଲେଜ ଯାଉଥିଲେ ସେମାନେ ସବୁ ପାଠ ପଢ଼ା ପୁଢ଼ି
ହଁ ସେମାନେ ବୋଧେ କେହି କିଛି କରିବେନି। ମୋତେ କାହିଁ କିଛି ଲାଗୁନି। ମୁଁ ପଚାରିଥିଲି ସେମାନଙ୍କୁ ସେମାନେ କହିଲେ ନାହିଁ ମ ହେରା କଣ କରିବ, ପଇସା ବର୍ବାଦ। ମୁଁ ଯଦି ଏକୁଟିଆ ବଧେ ପଢିବି ପଢିବି। ଆଉ କିଏ କଣ କରିବ ମୁଁ ଆଉ ଜାଣିନି। ସେମାନେ ମନା କଲେ ତ ସବୁ କହୁଥିଲେ। କହିଲେ ନାହିଁ ମ, ଆଉ କିଏ କଣ କଣ ପଢୁଚି।
ନା ମ କାହିଁକି ପଢିବନି କଣପାଇଁ ପାଠ ପଢା ପଢି ଭଲ। ପଢିଲେ ଭଲ ନା ପଢିବନି କଣ ଘରେ ବସି କଣ କରିବ? ପାଠ ପଢ଼ିବ ନିଜେ ଗୋଟେ ନିଜେ ଷ୍ଟାଣ୍ଡ କରିବ ଯେ, ହଁ।
ଆଉ ତାଙ୍କ ବାପା ମା କହିଲେ ଆଉ କଣ ହବ, ସେମାନେ କହିଲେ ନାହିଁ ଆମ ପ୍ୟାରେଣ୍ଟସ୍ ମନା କରିବେ। ସେରା ଏମିତି ଆଉ କିଏ ପଢୁଚି?
ତମେ ଏମ ଯାହା ତୁମ ସାଙ୍ଗର ପ୍ୟାରେଣ୍ଟସ୍ ହୁଅନ୍ତୁ କି ଯିଏ ବି ହୁଅନ୍ତୁ ଆଜିକା ଡେଟରେ ତୁମେ ଆହୁରି ଯଦି କହିବ ଯେ ନାଇଁ ଆଉ କଣ କରିବେ ପଢ଼ିବେ ଆରେ ତମେ ଯଦି ମାନେ ତମର ଯୋଗ୍ୟତା ଥିବ ବୋଲି ତମେ ନିହାତି ଯୋଉଠି ହେଲେ ଜବ ଟେ କରିପାରିବ।
ସେଇଆ ଏମାନଙ୍କର କିଛି ଇଚ୍ଛା ନାହିଁ, ଏମାନେ ଯଦି ଘରେ କୁହନ୍ତି ଜବର ନାହିଁ ଆମେ ପଢିବୁ।
ଆ ନିଜ ଗୋଡରେ, ହଁ। ପ୍ୟାରେଣ୍ଟସ୍ କେବେ ବି ମନାକରିବେନି। ପିଲାଙ୍କର ଇଣ୍ଟରେଷ୍ଟ ଥିଲେ ପ୍ୟାରେଣ୍ଟସ୍ କେବେ ବି ମନା କରିବେନି। ଆଜିକା ଡେଟରେ ନିଜେ ସେଲ୍ ଡିପେଣ୍ଡ ହେଲେ ଭଲ। ଆଉ କା ନିଜକୁ ନିଜେ କିଛି ହଁ ନିଜେ କିଛି ଷ୍ଟା ରୋଜଗାର ଗଲେ ଭଲ, ଯାହା ବି ହଉ ଆଉ ପଢିବନି କମପାଇଁ ପଢିଲେ ଭଲ ନା।
ମୁଁ ମନା କରୁଥିଲି ଆଉ ଏବେ କଣ ମତେ ମୋ ସାଙ୍ଗ ଗୋଟେ ଏମିତି କଲ୍ କରିଥିଲା ଆଉ କମ୍ପ୍ୟୁଟର କ୍ଲା କ୍ଲାସ ଜଏନ କରିବା ପାଇଁ, ତ ମୁ କହିଲି ଦେଖିବା ଆଉ। ମୋର ମୋର ସରି ଲାଣି ନା ସେମାନେ ଜଏନ କରିନାହାନ୍ତି, ଟୋଟାଲ କେବେ କରିନାହାନ୍ତି।
ଓହୋ ତମର ସରିଲାଣି। ସେମାନେ କିଛି କରିନାହାନ୍ତି କମ୍ପ୍ୟୁଟର।
ନା, ତ ମୁଁ କହିଲି ମୋ ତ ସେଇ ଯୋଉଟା ଯୋଉ ସେମାନେ ଯୋଉଟା କରିବେ ଏବେ କହୁଛନ୍ତି ଷ୍ଟାରଟିଙ୍ଗ ଷ୍ଟାର୍ଟିଂରେ ଯୋଉ ମୋର ଏଇଟା ସରିଲାଣି ସି ଆଇ ଟି ଟା। ସେମାନେ ସେଇଟା କରିବେ ମୁ ପୁଣି ସେଇଟା ଆଉ ଥରେ କରିବି କି?
ନାଇଁ ତ ତମର ସରିସାରିଛି କାଇଁ, ହଁ ହଁ ହଁ।
ମୁଁ ହେଠେ ନାହିଁ କଲି ତାଙ୍କୁ। ମୁଁ କହିଲି ନାହିଁ ତମେ କର ମୁଁ ୟା ଉପର ଲେବୁଲ ଟା କରିବି ଆଉ।
ହଁ, ହଁ ନାଇଁ ଠିକ କଥା ଆଉ। ଯଦି କରିସାରିଛ ଆଉ ଥରେ ସେଇଟା କଲେ କଣଟା ହବ? ଉପର ଲେବୁଲ କଲେ ଲାଭ ଅଛି।
ହଁ।
ଓହୋ, ହଁ ସେମାନେ କରିନାହାନ୍ତି ମାନେ ସେମାନେ ବେଶୀକ ରୁ ଷ୍ଟାର୍ଟ କରିବେ। ତମର ତ ଏଇଟା ସରି ସାରିଚି। ହଁ ନାଇଁ ଠିକ୍ କଥା। ତା ଉପର ଲେବୁଲ କଲେ ଲାଭ ଅଛି।
ହୁଁ।
ଆଉ ଇଆଡଡେ ତ କଣ ଏମ କମ୍ କରିବ ଆଉ। ଯା ତା ସାଙ୍ଗେରେ ଉପର ଲେବୁଲ ଏଇନେ କରିବ ନା ନାଇଁ ଏଟା ସରି ସାରିଲେ ଆଉ?
ହଁ।
ହାଲୋ। ନମସ୍କାର। ଏ ପିଲା ତ ଯେ ଏଇଆଡ଼େ ଟିକେ ଯଦି ମୁଁ କଣ କରଦେଲି ପିଲା ହିଆଡ଼େ ତାଙ୍କର ଡିଷ୍ଟର୍ବ ହେଇ
ଓହୋ। ହଉ ତମେ ଯାହା ନହେଲେ ପଢ଼େଇବ।
ଅ ଆଉ ଟ୍ୟା ଆଉ ତୁ ଟ୍ୟାକ୍ସ କର ନାଇଁ ଏଇଠେ ମୁଁ ବସିଚି ଛୁଆଙ୍କ ପାଖେରେ ବସିଚି କଥା ହଉଚି ଆଉ। ଟ୍ୟାକ୍ସ କର ତା କପି ଦେଖା? ହାଲୋ।
ହାଲୋ ହଁ ଏଇ ଯୋଉ ମାମା ଡାକିଥିଲା ଯେ
ଓହୋ ମୁଁ କହିଲି ଆଉ କାହା କିଏ ଡାକିଲା ଯେ ଶୁବିଲାନି। ଆଜି ବର୍ଷା ହଉଚି ନା ନାଇଁ ଆଜି ବର୍ଷା ହଉନି?
କଣ?
ଏବେ ବର୍ଷା ହଉଚି ନା ବର୍ଷା ହଉନି?
ହଁ ଟିକେ ଟିକେ ହଉଚି।
ହଁ ନାଇଁ ଆମର ଇଆଡ଼େ ବନ୍ଦ ହେଇଯାଇଚି ବର୍ଷା ଲାଇନ ପଳେଇଥିଲା ଲାଇନ ଆସିଲାଣି। ଦିନରେ ବର୍ଷା ହେଇଯାଇଥିଲେ ଲାଇନ୍ ଯାଇଥିଲା ଭାରି ଲାଇନ୍ ଏବେ ଆସିଲା। ଅ ହଉ ଠିକ ଅଛି ରହୁଚି ରହୁଚି ରହୁଚିଁ?
ହଁ ହଁ ନେଲୋ ହ ହ ସେ ରହୁଚି କହିଲା ତାର ଦଶ ମିନଟି ହେଲାଣି ହଉ ହଉ।